ହଁ ଶୁଭ ସକାଳ।
କ କଣ କରୁଛନ୍ତି?
ଏବେ ବସିଛି ରୋଷେଇବାଷେଇ ସରିଲା ତ ଖାଇବୁ ଆଉ ଟିକେ ପରେ ଆଉ।
ହଁ ରୋଷେଇ ସରିଗଲାଣି।
ହଁ ରୋଷେଇ ସରିଲା।
ଆଉ କଣ ଆଜି ସବୁ ବନେଇଛନ୍ତି।
ଆଜି ତ ଶନିବାର ଆମର ସାଧା। ଆଉ ନାଇଁ ନାଇଁ ମାନେ ଆମିଷ ଚାଲୁ
ହଁ ହଁ ହଁ।
ଭାତ ଡାଲି ହଁ ନା ପିଆଜ ରସୁଣ ଖାଉଛି ମାନେ ଆମିଷ ଖାଉନୁ
ହୁଁ ହୁଁ। ନାଇଁ ମୁଁ ଭାବିଲି ଆମର ପିଆଜ ରସୁଣ ହୁଏନି ତ ମୁଁ କାଲି ତୁମର ବି ବ
ନାଇଁ ନାଇଁ ଆଁ ପିଆଜ ରସୁଣ ଖାଉଛି। ମାନେ ସାଧା ମାନେ ମାନେ ଆମେ ସୁବୁନୁ ଲୋକ ଶନିବାର ବି ଆମିଷ ଖାଉଛି।
ହଁ ହଁ ହଁ।
ଆଉ ସେଠି ମାନ୍ ଭଲ ନାଇଁ ଆମର ସାଧା ଅଛି ଭାତ କରିଛି ଡାଲି କରିଛି ଆଉ ଉଁ କଖାରୁ ଡ଼ଙ୍କ ଜହ୍ନି ଆଳୁ ପକେଇକି ତାକୁ ସୋରିଷ ମସଲା ଦେଇକି ରାଇ କରିଛି।
ହୁଁ।
ଆଉ ସବୁ ପ୍ରକ୍ ପ୍ରକାର ଶାଗ ଯୋଉ ଆଣିକି କା
ସବ୍ ସବୁ ଶାଗ ମାନେ ଯୋଉ ଆମର ହୁଏ ବା ମାନେ ବାଡିରେ ଯୋଉ ସବୁ ପ୍ରକାର ଶାଗ ହେଇଥାଏ ନାଇଁ କି?
ଗ। ସଜନା ଶାଗ, କଖାରୁ ଶାଗ, ହଁ। ଆମର କୋଶଳା ଶାଗ ଆଉ -ଉ ଶିରିଷାଗ।
ହୁଁ। ତାକୁ କଣ କେମିତି ବନେଇଛନ୍ତି, କହ
ତାକୁ ତାକୁ ଟିକେ ଛୋଟ ଛୋଟ କରି ଗୁଣ୍ଡ ଗୁଣ୍ଡ କରି କାଟି ଦେଇକି ତାକୁ କଣ କରିବେ ନା ପ୍ର ପ୍ରଥମେ କଞ୍ଚା ଲଙ୍କା ରସୁଣକୁ ଛେଚିକି ଛୁଙ୍କ ଦେଇକି ଶାଗ ପ କେଇଦେବେ।
ହଁ ହଁ ହଁ।
ଟିକେ ସିଝିଗଲା ପରେ ତା ଦେହରେ ଟିକଏ ପାଣି ଦେଇଦେବେ। ପାଣି ଦେ ପାଣି ଦେଇଦବେ। ତାପରେ ବିରି କୁ ଭାଜ୍ ଜକି ଗୁଣ୍ଡ କରିକି ରଖିଥିବେ।
ଗୋଟା ବିରି।
ଗୋଟା ବିରି। କଳା ବିରି। କି ଜଟା?
ହଁ ବୁଝିଲି ହଁ।
ଜିିକି ଗୁଣ୍ଡ କରି ରଖିଥିବେ। ତାପରେ ସିଏ ଯେମତି ପାଣି ଟା ଫୁଟି ଆସିବ ସେଇଥିରେ ଲୁଣ ତ ଦେଇେଇଥିବେ। ଆଉ ତାପରେ ସେଇ ବିରି ଗୁଣ୍ଡଟା ଯେତିକି ଶାଗ ଦେଖିକି ଆପଣ ତିକି ବିରି ଗୁଣ୍ଡା ଦେବେ ହଁ ତାପରେ ତାକୁ ଘାଣ୍ଟିବେ ଭଲରେ। କାନା ସାଙ୍ଗେ ସାଙ୍ଗେ ଭଲ ରେ ଯଦି ନ ଘାଟିବି ସେଟା ବିଣ୍ଡା ହେଇଯିବ।
ବିଣ୍ଡା ହେଇଗଲେ ଭଲ ଲାଗିବନି ପାଟିକୁ।
ଯେ ଭଲରେ ଘାଣ୍ଟି ଘୁଣ୍ଟି ଦେବେ ପାଣି ଟିକେ କମିଯିବ। ସେଟା ବହଳା ବହଳା ହେଇଯିବ। ବିରି ଟା ପାଣି ଶୋଷି ନବ ସେଇଟା କୁହନ୍ତି ଗୁଣ୍ଡାପକା ଶାଗ।
ହଁ ତା ଥିରେ ହଁ ତା ଦେହରେ ହଁ ସେଇଟା ତ ମାନେ ଗୁଣ୍ଡ ପକା ଶାଗ ଆମର ବି ହୁଏ କିନ୍ତୁ ଆପଣଙ୍କର ନଡିଆ ଫଡିଆ ପଡେନି ବୋଧେ।
ଆମର ନଡିଆ ପକା ହୁଏନି ଆମର ଏତିକି ଏଇ ଜିନିଷ ଟା ଏତିକି ହୁଏ। ଆଉ ଭଲ ଲାଗେ ଆସ ଆଉ
ହଁ ଭଲ ଲାଗେ ଆମର କଣ କହିଲେ ଏଇ ଯୋଉ ଆପଣଙ୍କୁ ଯୋଉ କହିଲେନି କି କି ଆପଣ ଯୋଉ କହିଲେନି କି ଯୋଉ ଶାଗ ଟା ଆମର ସେମିତି ଯୋଉ କୁମାର ପୂର୍ଣ୍ଣିମା ହୁଏ ଜାଣିଥିବେ
ହଁ ହଁ।
ହଁ ଆମର ଯେଉଁ କୁମାର ପୂର୍ଣ୍ଣିମା ବାସି ଆମର ସେଇଟା ଗୋଟେ ଯେଉଁ ହୁଏ ଆପଣ ଯେଉଁ କହିଲେ ଶାଗ ଆମର ସାତ ଶାଗ ହୁଏ ସେଇଟା ଗୋଟେ ହେଲା କି ମାନେ ଯେମିତି ଯେମିତି ଆପଣ କହିଲେନି କି ସବୁ ଶାଗ ମିଶେଇକି ଆମର ସେମିତି ସେ ସାତ ପ୍ରକାର ସା ଶାଗ ହୁଏ ଆପଣ ଯେମିତି କହିଲେ ଯୋଉ ବିରି ଗୁଣ୍ଡ ସବୁ ହୁଏ। ଆମର ସେ ସେମିତି ବିରି ଚୁନା ପଡେ କିନ୍ତୁ ତା ଦେହରେ ଯୋଉ ନଡିଆ ଆଉ କ୍ଷୀର ଟା ଆଡ କରାହୁଏ।
ଆମର ନଡିଆ କ୍ଷୀର ପକ ପକା ହୁଏନି ଏତିକି ପକା ହୁଏ। ଆଉ ବାକି ଆଉ ଗୋଟେ ଯୋଉ ଖୁଣ୍ଟିକି ଗୋଟେ ଯଉ ଶାଗ ଆଣନ୍ତି ଯେତେ ସେଟା ହେତେ ଙ୍କଅଳିବ ଆ ସେଇଟା ସେଇ ଶାଗ ବି ଆମର ବାରିତଳେ ଭର୍ତି ହେଇଥିଲା ପୁରା ତାକୁ ବି ଆଣିଥିଲେ ତା ଭଜା କରୁଛ ଖାଲି। ଏଇଟା ଏତେ ନରମ ଶାଗ ଟା ତମେ ପକଉ ପକଉ କଡେଇରେ ସେ ପୁରା ଲାଗି ଦେଖ ଏତେ ଦେଖାଯାଉଥିବ ପୁରା ଏତିକି ଟିକେ ହେଇଯିବ ପୁରା ଫୁଲ ହେଇଥିବ କଡେଇ ଏତିକି ଟିକେ ସେ ଶାଗ ଓ ପାଣି ବାହାରିବ ପୁରା ଏତିକି ଟିକେ ହେଇଯିବ।। ଆଉ ବହୁତ ବଢିଆ ଲାଗେ ସେଟା -
ନଡିଆ କ୍ଷୀର ଥରେ ପକେଇକି ବି କରନ୍ତୁ ଜାଇଁଲେକି ଏ ଯୋଉ ଆପଣ କରୁଛନ୍ତି। ଯେତେବେଳେ ଯୋଉ ଚୁନା ପକେଇଲେ ଯୋଉ ଆପଣେବେ ବିରି ଚୁନା ଟା ପକଉନାହାନ୍ତି କି? ସେ ବିରି ଚୁନା ପକେଇଲା ବେଳେ ମାନେ ତା ଧରେ ନଡ଼ିଆ ଟିକେ ପକାଇବେ ଆଉ ଲାଷ୍ଟକୁ ଓହ୍ଲାଇବା ପୂର୍ବରୁ ଲାଷ୍ଟକୁ କଣ କରିବି କହିଲେ ଟିକେ କ୍ଷୀର ଦେବେ ଆଉ ରସୁଣ କିଛିଟା କଞ୍ଚା ରସୁଣ ତା ଦେହରେ ଯଉ ବିରି ଗୁଣ୍ଡ ରଖି ଥିବେ ମାନେ ତାକୁ ଛେଚିକି। ହେମ ଦସ୍ତା ହଉ କିମ୍ବା ଆମର ଏଇ ଯୋଉ ରୁଟି ଯୋଉ ବେଲୁଛନ୍ତି ହେଲା ସେଇଥିରେ କଣ କରିବେ ନା ତାକୁ ହଁ ମିସି ଦେଇକି ତାକୁ ରସୁଣକୁ ଆଉ ଯେଉଁ ବିରି ଚୁନାକୁ ସେଟା ଲାଷ୍ଟରେ ପ ପକେଇବେ ତା ସାଙ୍ଗେ ସାଙ୍ଗେ ଓହ୍ଲେଇବେ ହେଲା ମାନେ ଆଉ ତାକୁ ଚୁଲିରେ ବସେଇବେନି କି ତାକୁ ଆଉ ଫୁଟେଇବେନି ଥରୁ ଟ ସେମିତି କରନ୍ତୁ ଯେମିତି ଆପଣ କରୁଛନ୍ତି ପ୍ରଣାଳୀରେ ସେମିତି ହିଁ କରନ୍ତୁ କିନ୍ତୁ ଏଇ ଦିଟା ଜିନିଷ ତା ଦେହରେ ମାନେ ଆଉ ଟିକେ ମିଶେଇକି କରନ୍ତୁ ଦେଖିବେ ତା ଦିନ ତା ସ୍ଵାଦ ଟା ଆଉ ଟିକେ ମାନେ ବଢିଯିବ ମାନେ ସେ, ଶାଗ ପକା ଯୋଉ ଚୁନା ପକାରେ ହଁ କିଛି ନାଇଁ ଆପଣ ଯୋଉ ପ୍ରଣାଳୀରେ କରୁଛନ୍ତି ସବୁ ଠିକ ଠାକ୍ ଅଛି। ମାନେ ଅଛି କିନ୍ତୁ ତାର ଆଉ ଟିକେ ସ୍ଵାଦ ବଢେଇବା ପାଇଁ ଏଇ ଦିଇଟା ଜିନିଷ ଦେଖିବେ ମିଶେଇକି କରିବେ ଦେଖିବେ ଆହୁରି ଭଲ ଲାଗିବ ମତେ ମାନେ ଖାଇକି ମତେ କହିବେ।
ହଉ ଠିକ ଅଛି କରିବିଆଉ। ତାପରେ ସେଇ ଶାଗ ବି ଗୋଟେ ଭ ଜବ୍ ବି କରିଛି। ତାପରେ ଦହି ବାଇଗଣ କରିଛି ଆଉ କଲରା କଲରା କୁ ଏତେ ପ୍ରକାର କଲି ବୋଲିଲେ ମତେ କହିଲେ ଆଉ କଲରା ଭଜା କର ନା ଆଉ କଲର ଟିକେ ସିଝେଇ ଦିିବ ଆମ ଚପ କରି କିଏ
ଖାଇବା ପାଇଁ ହଁ,
ଆଉ ସୋରିଷ ତେଲ ମାନେ ରସୁଣ କଞ୍ଚା ଲଙ୍କା ପକେଇକି ସେ ଚକଡି ଖାଇବାକୁ ଭଲ ପାଆନ୍ତି ଘରେ ସମସ୍ତେ।
ମାନେ ସେଇଟା ବି ଭଲ ଲାଗେ ଆପଣ ଯଦି ହଁ ଆପଣ ବି ଯଦି ତାକୁ ଟିକେ ବଘାର ଦେବେ ସେଇଟା ବି ଭଲ ଲାଗିବ। ହୁଁ।
ଅ ସେଥିପାଇଁ କଲେ ଆଉ କଲରା ଟା ସି
ହଁ ନହେଲେ ତା ଦେହରେ ଯଦି ବି ଆପଣ ପୁର ଦେଇକି କେବେ କରିକି ଖାଇଚନ୍ତି?
କଉଦିରେ?
ସେଥି କଲରରେ କେତେବେଳେ ପୁର ଦେଇକି ଆପଣ
ହଁ ହଁ ହଁ କରିଚି। ଏଇ ଯଉ ସୋରିଷ ମସଲା ଦେଇକି। ହଁ।
ପୁର ଦେଇକି।
ହଁ ହଁ ଦେ ହଁ ଖାଇଚି ମୁଁ। ସେଇଟା ବେଶୀ ଆମ ଘରେ ହୁଏ ମାନେ ମୋ ବାପ ଘରେ। ସେଇଥିରେ ପ ଦିଆ ହୁଏ ଭେଣ୍ଡିରେ ଦିଆହୁଏ। ତାପରେ ଆମର ଉଁ ପୋଟୋଳ ଭିତରେ ବି ଦିଅନ୍ତି ମସଲା।
ହଁ ହଁ ପୋଟଳ ଭିତରେ ବି ବେଶୀ ଭଲ ଲାଗେ ଆକ୍ଚ୍ୱଲି ପୋଟଳ ଭିତରେ ହଁ।
ତା ପେଟର ବି ସେମ ହି ଦିଅନ୍ତି। ସେଇଟା ବଡ ବଡ ଲମ୍ବା ଲମ୍ବା ତାକୁ ପିସ୍‌ ପିସ୍‌ କରିକି କା
ହଁ ତାକୁ ଟିକେ ଛୋଟ ଛୋଟ କରି କାଟିବାକୁ ପଡିବ ଆଉ।
ହଁ ଆଙ୍ଗୁଠି ଲମ୍ବା ଲମ୍ବା ରଖିବେ। ରଖିଲେ ଟିକେ ମଝିରେ ପେଟରେ ପସି ପାରିବ।
ସେଟା କଣ ଆପଣ ସି ସିଝାନ୍ତି ନା ମାନେ ସେମିତି କଞ୍ଚା ହିଁ କରନ୍ତି।
ମୁଁ ସିଝାଏନି ସେଟା। ପ୍ରାୟ ମାନେ ମସଲା ଟା ଖାଲି ଟିକେ ଲୁଣ ପକେଇକି କଷିଦିଏ। ଆଉଁ। ସିଝାଏନି ଯଉଟା ମାନେ ଏ ଟାଣ ଟିକେ କଲରା ଯଦି ଟିକେ ପାକଳିଆ କଲରା ହେଇଥିବ। ତାକୁ ଟିକେ ହା ସିଜି ବାକୁ ପଡିିବ।
ହୁଁ ହୁଁ।
ଆଉ ନହେଲେ ଏଇ ଯୋଉ କଷି କଲରା ହେଇଥିବ, ବଡ ବଡ ସାଇଜ୍ ହେଲେ ବି କିନ୍ତୁ କଷି କଲରା ହେଇଥିବ। ସେଗୁଡା ଶି ସିଜିଜିବ ଜଲଦି। କିନ୍ତୁ କଲରାକୁ ମୁଁ କହିବା କଥା ଶିଘ୍ ସିଜିଗଲେ ଭଲ କାଁଇକି ନା ହାଲକା ପିତା କମିଯିବ।
ପିତା ଅଂଶ ବି ତାର କମିଯିବ।
ଅଲଗା ଭେଣ୍ଡି ସିଝେଇବା ଦରକାର ନାହିଁ ଛଇଚିନ୍ଦ୍ରା ସିଝେଇବା ଦରକାର ନାହିଁ।
ହଁ ଭେଣ୍ଡି ତ ସିଏ ସାଙ୍ଗେ ସାଙ୍ଗେ ଆପଣ କଡେଇରେ ପକେଇଲେ ହିଁ ସେଟା ମାନେ ଅଳ୍ପ ସମୟ ଟିକେ ରାନ୍ଧିଦେଲେ ସିଝିଯିବ ହଁ।
ଧୀରେ ଧୀରେ ସେଟା ଘୋଡେଇକି ଭାଜିବେ ସେ ଇଏବି ସିଝିଯିବ କଲରା ଟା ଟିକେ ଟାଣ ରୁହେ ଆଉ ପିତା ଟିକେ କମିବା ପେ ଟିକେ ସି ଯେ ଦେଲେ ତା ପିତାଂଶ ବି କମିଯିବ।
ବନି ପଟଳ ଟା
ନା ନା ପୋଟଳ ନୁହେଁ କଲରା ମୁଁ କହୁଥିଲି କଲରା ଟା ସିଝେଇ ଦେଲେ ଟିକେ ପିତା ଅଂଶ କମିଯିବ ତା ସହିତ ଟିକେ ତାର ଦେହ ଟା ଟି ଏ ନରମ ହେଇଯିବ।
ହଁ ତାପରେ କଲରା ଟା ବି ସିଝିବନି ଏତେ ଜଲଦି ନା ଗୋଟା କଲରା ଟା ଜଲଦି ସିଝେନି ଆ ବେ ଚି ମାନେ ଟାଇମ୍ ବସିଲେ ବି ସେଇଟା
ହଁ ସେଟା ଭାଜିଲେ ଖାଲି ସେଟା ତା ଉପର ଇଏଟା ଟିକେ ମୋ ତା ନୂହେଁ କି
ସେ ଭିତର ଟା ଆପଣ ଯେତେ ଭାଜିଲେ ବି ସେ ଭିତର ଟା ସ ଜୀବନି ଜମା ସେଇ କଞ୍ଚାଳିଆ ହିଁ ଲାଗିବ।
ହଁ।
ଖାଇ ଦିଅନ୍ତୁଣି ଯେ ଭୋକ ହେଲାଣି ସେ ଆକଚୁଆଲି କଣ ହେଇଛି ନା ଆମର ଏସି ସଜାଡିଲା ବାଲା ଆସିଛନ୍ତି ଏସିି ସବୁବେଳେ ଲାଗିବା ପାଇଁ ଏ ଯୋଉ ଗରମ ହଉଚି ତାକୁ ଯ ଦି ଆମେ ସର୍ଭିସ୍ ନ କରିବା ମଝିରେ ମଝିରେ ଟିକେ ଅସୁବିଧା ହେଇଯିବ। ସେଥିପାଇଁ ସବୁ ରୁମ୍ ର ମାନେ ସବୁ ଘରର ବହୁତ ଗରମ ସେଥିପାଇଁ ପ୍ରଥମେ ଶାଶୁ ଶଶୁର ଙ୍କ ରୁମ୍ ହଁ ସେଟା ସଫା କରାଗଲା। ଏବେ ମୁଁ ଓ ଯୋଉ ଏସି ଟା ଅଛି ତ ସେଇଟା ସଫା ଚାଲିଚି।
ହଁ ହଁ।
ସେଥିପାଇଁ ଘରେ ବାହାର ଲୋକ ଗୁଡା ଆସିଛନ୍ତି ଆଉ କଣ ଖାଇଦବୁ।
ହୁଁ ଆଉ ସେ ଗଲା ପରେ ଖାଇବେ ଆଉ।
ପରେ ଖାଇବୁ।
ଆଉ ଆଜି ପିଲା ସ୍କୁଲ ଯାଇନଥିଲେକି?
ହଁ ସକାଳୁ ଆସିଲା ସ୍କୁଲ ପିଲା ଝିଅ ଟା ଯାଇଥିଲା ଝିଅ ଯାଇକି ଆଇଲାଣି।
ଅହୋ ହ ହଁ ସଖାଳୁଆ ସ୍କୁଲ ହେଇଯାଉଚି ନା
ହଁ ଆଉ ପୁଅଟା ତ ଛୋଟ ଟେ ଆଉ ଦେଢ ବର୍ଷର।
ହଁ କହୁଥିଲେ ହଁ। ହୁଁ ଆଉ ଏବେ କଣ ପୁଅ ଶୋଇଚି।
ନାଇଁ ମୋ ପୁଅ ଶୋଇକି ତାକୁ ମୁଁ ସଖାଳ ସେ ଟିକେ ଜଲଦି ଉଠି ଯାଇଥିଲା ସଖାଳ ଖାଇବା ଟା ଚୁଡ ଗୁଣ୍ଡ ଖାଏ। ଆଉ ଚୁଡା ଗୁଣ୍ଡ ଖା ଖୁଆଇ ଦେଇେଇକି କି ମୁଁ ରୋଷେଇ କରିବାକୁ ଦଉନି। ଆମର କଣ କି ଆମେ ଉପର ତାଲାରେ ରହୁ ଯୋଉ ତଳଟା ଆମର ଗ୍ୟାରେଜ।
ଅହୋ।
ଗାଡି ରଖାହଉଚି ଗାଡି ଆଉ ବା ଯୋଉ ସାଇକେଲ ଝିଅର ଏମିତି ସବୁ ରଖାହଉଚି ସେଥିପାଇଁ ତଳେ ଆଉ ଘରୁ ନାହିଁ। ଗୋଟିଏ ରୁମ କରାହେଇଚି କି କୁଣିଆ ମଇ ତ୍ର ଆସିଲେ ରହିବେ।
ହଁ ହଁ ସେଇଟା ବି ଭଲ ଭଲ କରିଚନ୍ତି ଯିଏ ଗୋଟେ ଆସିଲେ ହଁ।
ତାରେ ରହୁଛୁ ତ ସେଥିପାଇଁ ମୋ ପୁଅ ଟା ସବୁବେଳେ ସିଢିଆଡେ ପଳଉଚି।
ଯେହେତୁ ଛୋଟ ପିଲା ଟା ଟିକେ ଜଗେଇିବା ପାଇଁ ପଡିବ ଆଉ।
ମାନେ ଅଛୁ ସେଇଠି ଏପଟେ ଅ ଏଇଠି ବସିଥିଲା ଆମେ ପଛୁକୁ ନେଲା ବଳୁ ସେ ପାଦ ଦେଇକି ପଳେଇଲା ନୂଆ ନୂଆ ଚାଲିଥିଲା। ପୁରା ଗ ଆଠଟା ପାହାଚ ତଳେ ଗଡି ଗଡି ପଡ଼ିଲା। ଆଉ ସେଥିପାଇଁ ସାଙ୍ଗେ ସାଙ୍ଗେ ପୁଣି ହ ହପିଟାଲ ନେଇକି ଗଲୁ ସେ ଡକ୍ଟର କହିଲେ ନାଇଁ କିଛି ଅସୁବିଧା ହେଇନି ଯଦି ବାନ୍ତି ଫାନ୍ତି ହୁଏ ତାହେଲେ ଆପଣ ତାକୁ ସ୍କାନିଂ କରିବେ।
ହଁ ନୂଆ ଚାଲୁଚି ମାନେ ତାକୁ ଟିକେ ଜଗେଇବା ପାଇଁ ପଡିବ ନହେଲେ ନାଇଁ ସେ ସେ ଏମିତି ପଡ଼ିବ ତାର ଖଣ୍ଡିଆ ଖାବରା ହବ। ଆଉ ତାଲେ ଖାଇବା ଆପଣଙ୍କ ଖାଇନାହାନ୍ତି କେହି ନାହିଁ।
ନାଇଁ ଖାଇନୁ ଏଇ ଇଏ ଖାଇଛୁ ସକାଳେ ଜଳଖିଆ ଖାଇଛୁ ସେ କଣ ତା ବାବା ସବୁ ଆଣିଥିଲେ କାଲି ରାତି ଏଗାରଟା ପାଖାପାଖି ଯାଇଥିଲେ ବଜାରରେ ଏଗାରଟା ସାଢେ ଏଗାରଟା ପାଖାପାଖି ଯାଇଥିଲେ ସେଠୁ ଲଙ୍କା ଚପ୍ କଟଲେଟ ସବୁ ଆଣିକି ଆସିଥିଲେ ଥିଲେ। ଏତେ ରାତିରେ ଆମେ କିଏ ଖାଇବ ଖାଇ ତ ସାରିଥିଲୁ ସେଥିପାଇଁ ତାକୁ ରଖ ରଖି ଦେଲି ମ ଥାଉ କାଲି ସକାଳେ ଖାଇଦବା ଫ୍ରିଜ ରେ ଥୋଇ ଦେଇଥିଲୁ ଏ ସକାଳେ ତାକୁ ସମସ୍ତେ ମିଶିକି ଖାଇଦେଲୁ।
ଆମେ ବି ଖାଇନୁ ସେଇ ଯାହା ସକାଳେ ଯାହା ଜଳଖିଆ ଖିଆ ହେଇଛି ଏପର୍ଯ୍ୟନ୍ତ ଖିଆ ହେଇନି ଖିଆ ହବ ଆଉ ତାପରେ ଖାଇବା ସମୟ ବି ହେଇନି ହଁ ସାଧରେ ଆମର ତ ମାନେ ତମର କଣ ପିଆଜ ରସୁଣ ହେଇଛି ଆମର କିନ୍ତୁ ପିଆଜ। ି ରସୁଣ ହିଁ ନାହିଁ ଆମର ଶନିବାର ଟୋଟାଲ ପୁରା ଅରୁଆ ସମସ୍ତେ ଖାଆନ୍ତି ମାନେ କିଛି ପିଆଜ ରସୁଣ ଖରା ହୁଏନି ସେନ ଭାତ ହଁ ସାଧାରେ ବି ବହୁତ ପ୍ରକାର ଅଛି ହଁ ହେଲା ହଉ ଆମର ତ ଖାଇବା ସମୟ ହେଇଗଲାଣି
ଖାଇବା ସମୟ ହେଇସାରିଲାଣି ଆମେ ଖାଇସାରିଲା ପରେ ଆଉ ଟିକେ ପରେ ପୁଣି କଥା ହବା ଆଉ
ହଁ ହଁ ଠିକ ଅଛି ଠିକ ଅଛି ହଁ ହଁ